ହାଲୋ। ହାଲୋ ହାଲୋ। କୋଉଠି? ହାଲୋ ଘରେ। କଲେଜ ଯିବୁନ କି? କଲେଜେ କଲେଜେ
ହଁ ଯିବା।
ହାଲୋ।
ହଁ। ହାଲୋ।
ହାଲୋ।
ହଁ ଯିବା ହବଯବା ଆଉ ହଁ ହାଲୋ
କଲେଜ୍ ଫାଷ୍ଟୟର ତୋ ଭଏସ୍ କ୍ଲିଅର ସେ ଆସୁନି ହଁ ଆଇଲା ଏବେ। ମୁଁ କହିଲି କଲେଜ ଯିବୁନି କି?
ହୁଁ ହଁ।
ହାଲୋ। ଆଉ କଲେଜ୍ ଯିବୁକି ଆଉ କଣ ତୋର କଣ ଦଶମ ଫସମ ସରିଲାଣି ନା କଣ କରୁଛୁ? କଲୁ ଏଇନା ପ୍ଲସଥ୍ରି ପ୍ଲସ୍ ନା ପ୍ଲସ୍ ଚାଲିଛି ତୋର?
ପ୍ଲସଥ୍ରି ପ୍ଲସଥ୍ରି
ଦଶଏକେ
ଏ ସାଢେ ତିନିଶହ।
ଓହୋ ନା ଆମର ସେଇ ଚାରିଶହ ଭଳିଆ ଥିଲା ଚାରିଶହ କୋଡିଏ ଆଉ ଆ ସେୁଆକୁ ଆଉ କଣ ମୁଁ କହଲି ପଚାରାରେ କଣ କଉ କଣଢିଲା ଆଉ ଆମର ଆର୍ଟସ୍ ପଢିଲେ ଅଛି ଫାଇଦା କିନ୍ତୁ ସାଇନ୍ସ ରେ ଅଧିକା ଟିକେ ଇଏ ଅଛି। ଅଛି।
ହୁଁ।
ମୁଁ କହୁଥିଲି କି? ସାଇନ୍ସ ପଢିବା ଆଉ ଆର୍ଟସ ନାହିଁ ଆର୍ଟସ ଅଛି କିନ୍ତୁ ଆର୍ଟସ ରେ ସବୁ ଅଛି କିନ୍ତୁ ଆ ତିକି କିଛି ନାହିଁ କି ଆଉ କ ଆଉ
ଉଁ। ଆଉ ଙ୍କ କରୁଚୁ?
ନାଇଁ ଘରେ ଅଛି ଆଉ କଣ କରିବି, କ କମ୍ପୁଟର ଯିବି ବୋଲି ଭାବିଛି ଦେଖାଯାଉ କଣ ହଉଛି, ସାରଙ୍କୁ କହିଛି ଦେଖାଯାଉ କଣ ହେଉଛି କମ୍ପ୍ୟୁଟର ଯିବି ବୋଲି ଭାବିଛି ବାହାରି ଯିବି ଦେଖୀ କହିବାକୁ ଯିବି ଆଉ ନା ନା ହ୍ୟାଲୋ ହ୍ୟାଲୋ ସେମିତି ହେଇପାରିବନି ହ୍ୟାଲୋ,
ହଁ।
ସେମିତି ହେଲେ ଇଏ ହେଇଯିବ ସେମିତି ହବନା ସେ ମୁଁ କହୁଥିଲି କଣ କହିଲୁ, କଣ କହୁଥିଲି କହିଲୁ? କୁଆଡ଼େ ଗୋଟେ ଯିବା ଦେଖ ବୁଲାବୁଲି କରିବାକୁ ବୁଲାବୁଲି କରି ଫଟୋ ଫଟ ଉଠେଇିବା ଭଲ ଗୋଟେ ଜାଗା। ବୁଲାବୁଲି କରିବାକୁ, ହ୍ୟାଲୋ।
ସେ ନେଲା କଣ ହେଲା?
ହୁଁ। ଜେଜେ କୁତରେ ଦେବାଲୋକ, ଟଙ୍କା ଦେଇଛୁ ଆ ତୁ ହ୍ୟାଲୋ। ହ୍ୟାଲୋ। କିିବ, ହ୍ୟାଲୋ ହ୍ୟାଲୋ। କ ତ ଭୟସ
ହ୍ୟାଲୋ।